ହ୍ୟାଲୋ
ହ୍ୟାଲୋ। କଣ କରୁଥିଲେ?
ଏ ବସିଛି ଆଉ କଣ କରିବି?
ଆଉ ତମେ କଣ କରୁଛ?
ଏ ବସିଛୁ।
କଣ ଖାଇଲ?
ଖାଇସାରିଲୁଣି ସମସ୍ତେ। ଏଇ ଗୋଟେ କାମ ଥିଲା କି ଆମ ପୁଅର ଗୋଟେ ସ୍କୁଲ ର ତାଙ୍କର ଗୋଟେ ପ୍ରୋଜେ ଟ ଗୋଟେ କାମ ବିଷୟରେ ତାଙ୍କର ପିଲାମାନେ କିଛି କାମ କରୁଥିଲେ ଯେମିତି କିି ଗୋଟେ ପାଠ୍ୟ ବିଷୟବସ୍ତୁକୁ ନେଇକି ସେମାନେ କିଛି ଗୋଟେ ପ୍ରସ୍ତୁତ କରିକି ସେ ବିଷୟରେ ମାନେ କିଛି ନୂଆ କିଛି ଗୋଟେ ସେମାନେ ଏ ପ୍ରସ୍ତୁତ କରିକି ସ୍କୁଲ୍ ରେ ଯୋଉଟା ପ୍ରୋଜେକ୍ଟ ବୋଲି କୁହାଯାଏ ଗୋଟେ ଗୋଟେ ବିଷୟ ବସ୍ତୁକୁ ନେଇକି ସେମାନେ ପ୍ରସ୍ତୁତ କରିକି ଜଣାଇବା ପାଇଁ ତାଙ୍କ ବିଦ୍ୟାଳୟରେ କହିଥିଲେ ଯେଉଁ ବିଷୟରେ କି ସେ ମୋତେ ପଚାରିଥିଲା। ସେଇ ବିଷୟରେ ମୁଁ ତାକୁ କହିଥିଲି କି ଯେମିତି ଗୋଟେ ହେଲା କି ଉ ଆମେ ମନେକର ଯେମିତି ଏ ଚୁମ୍ବକ ଅର୍ଥ ବିନା କୌଣସି ଅଧିକ ଅ ନିୟୋଜିତ ନ କରିକି ଆମେ ଅର୍ଥ ନିୟୋଜିତ ନକରିକି ବା ଅଧିକ ଅର୍ଥ ଖର୍ଚ୍ଚ ନ କରିକି। କମ ଉ ବିନିମୟରେ ବା କମ ଖର୍ଚ୍ଚରେ ଆମେ କେମିତି ଅଧିକ ଲାଭବାନ ହେଇପାରିବା ସେମିତି କିଛି ଗୋଟେ ନୂଆ ବୁଦ୍ଧି ନୂଆ କୌସଳ ପ୍ରୟୋଗ କରିକି ଯେମିତି ଆମେ କି ଗୋଟେ ଚୁମ୍ବକ ସାହାଯ୍ୟରେ ଆମେ ଯୋଉ ବିଦ୍ୟୁତକୁୁ ବ୍ୟବହାର କରିକି ଆମେ ଉଁ ଯୋଉ କ୍ଷେତରେ ପାଣି ମଡ଼ଉଛେ ପାଣି ମଟର ସାହାଯ୍ୟରେ ସେମିତି ତାକୁ ଗୋଟେ ମୁଁ ବୁଝେଇଥିଲି କି ଯେମିତି ଆମେ ଗୋଟେ ଚୁମ୍ବକ ସାହାଯ୍ୟରେ ଆମେ ଗୋଟେ ମଟର ପ୍ରସ୍ତୁତ କରିପାରିବା ବା ଗୋଟେ ମଟରକୁ ଆମେ ଚଲେଇ ପାରିବା। ଯେମିତି କିି ଆମେ ଜାଣିଛେ କି ଗୋଟେ ଯୁକ୍ତ ଆଉ ବିଯୁକ୍ତ। ତ ଚୁମ୍ବକରେ ଦିଟା ଭାଗ ଥାଏ ଗୋଟେ ହେଲା ଯୁ କ୍ତ ଗୋଟେ ବିଯୁକ୍ତ ତ ଆମେ ଯୁକ୍ତ ସହିତ ବିଯୁକ୍ତକୁ ଯୋଡ଼ିଲେ ସେ ଯୋଡ଼ି ହେଇଯିବ। କିନ୍ତୁ ଯୁକ୍ତ ସହିତ ଯୁକ୍ତକୁ ଯୋଡିଲେ ସେ କେବେ ଯୋଡି ହବ ନାହିଁ। କିମ୍ବା ବିଯୁକ୍ତ କୁ ବିଯୁକ୍ତ ଯୋଡିଲେ ସେଟା କେବେ ଯୋଡି ହବ ନାହିଁ ତ ସେମିତି ଦେଖନ୍ତୁ ଆମେ ଗୋଟେ ଉ ଦଳ ସତ ବାଜିଲେ ଯଉ ଜଳର ଯୋଉ ମାନେ ଯୋଉ ଚକ୍ର ଯୋଉ ପ୍ଲେଟ ଗୁଡା ଥାଏ ସେଥିରେ ପାଣିର ସୁ ତ ତ ଫଳରେ ଆସିବା ଫଳରେ ସେଇ ଚକ୍ରି ଟା ବୁଲିଥାଏ ଯା ଫଳରେ ସେଥିରୁ ଆମର ବିଦ୍ୟୁତ ଉ ବନା ହେଇଥାଏ ଆମେ ସେଇଟାକୁ ବ୍ୟବହାର କରିଥାଉ। ତ ଏଠି ଆମେ କଣ କରିବା ନା ଏଠି ଆମର ତ ନଦୀ ନାହିଁ କି କି ନଦୀ ବନ୍ଧ ନାହିଁ ଯୋଉଥିରେ ଆମେ ଜଳରୁ ସିଧାସଳଖ ବିଦ୍ୟୁତ ଉତ୍ପନ କରିକି ଆମେ ମଟ ଚଲେଇ ପାରିବା। କିନ୍ତୁ ଆମେ ଗୋଟେ ଚକ୍ରି ଭଳି କରି ଚକିର ବିପରୀତ ରେ ଅର୍ଥ ଚକିର ବାହାର ପାର୍ଶ୍ଵରେ ଆମେ ସେମିତି ଚାରି ପାଖରେ ଚୁମ୍ବକ ଲଗେଇବା। ଆଉ ସେ ଚକ୍ରି ର ଚାରି ପାଖରେ ଆମେ ମଧ୍ୟ ଚୁମ୍ବକ ଲଗେଇବା। ଯେମିତି କିି ଚୁମ୍ବକ ର ଉ ଯୁକ୍ତ ଭାଗ ଉପର ପଟକୁ ରହିଲେ ଉପର ପଟରେ ଯୋଉ ଚୁମ୍ବକ ଥିବ ତାର ଯୁକ୍ତ ପଟ ମଧ୍ୟ ତଳ ଚୁମ୍ବକ ପାଖକୁ ର ଆମେ ସେମିତି ଯୋଡିଦବା ଫଳରେ କଣ ହ ବିଜୁକ୍ ଯୁକ୍ କ୍ତ ଯୁକ୍ତ କୁ ଯୁକ୍ତ ଆମର ଉ ବିପରୀତ ଦିଗକୁ ପେଲିବ ତେଣୁକରି ସେ ଯୁକ୍ତକୁୁ ଯୁକ୍ତ ବିପରୀତ ଦିଗକୁ ପେଲିବା ଫଳରେ ଆମର ସେ ଚକିଟା ବୁଲିବାକୁ ଆରମ୍ଭ କରିବ ତ ଧୀରେ ଧୀରେ ଚାରି ପାଖରେ ଯୋଉ ସବୁ ଯୁକ୍ତକୁ ଯୁକ୍ତ କିମ୍ବା ବିଯୁକ୍ତକୁ ବିଯୁକ୍ତ ଆମର ଯୋଉ ଚୁମ୍ବକ ଥିବେ ସେମାନେ ପରସ୍ପର ପେଲିବାକୁ ଆରମ୍ଭ କରିବେ ଯାହା ଫଳରେ କି ଚକ୍ରିଟା ବୁଲିବାକୁ ଆରମ୍ଭ କରିବ। ଆଉ ସେ ଚକ୍ରିଟା ବୁଲିବାକୁ ଆରମ୍ଭ କରିବା ଫଳରେ ବା ଜୋରରେ ଘୁରିବା ଫଳରେ। ସେଥିରୁ ଆମର ବିଦ୍ୟୁତ ଉତ୍ପନ ହବ। ସେ ବିଦ୍ୟୁତ ହେଲା ପରେ ଆମେ ସେଥି ଯୋଉ ତାରକୁ ଯୋଡିଥିବା ମଟର ସହିତ ସେଇ ବିଦ୍ୟୁତ ଗୁଡାକ ଯାଇଁକି ବିଦ୍ୟୁତ ଯାଇଁକି ମଟରରେ ସଂଯୋଗ ହବ ଯାହା ଫଳରେ ଆମର ମଟର ଚାଲିବାକୁ ଆରମ୍ଭ କରିବ। ଏବଂ ଆମେ ବିନା ବିଦ୍ୟୁତ ବା ଅ ଯୋଉ ବିନା ବିଦ୍ୟୁତ ସାହାଯ୍ୟରେ ମଧ୍ୟ ଆମେ ଏଠି ବିଲରେ ପାଣି ମଡେଇ ପାରିବା ମଟର ସାହାଯ୍ୟରେ ଆମେ ପାଣି ଉଠେଇକି କ୍ଷେତରେ ପାରିବା ତ ସେମିତି ଆପଣ ଯଦି ଇ ମତେ ସେମିତି କିଛି ଗୋଟେ କହିପାରିବେ କି ଯଉଁଥିରେ କି ମୁଁ ପିଲାମାନଙ୍କୁ ବୁଝେଇ ପାରିବି। ସେମିତି କିଛି ଭଲ କୌଶଳ ବିଷୟରେ ଯୋଉଥିରେ ଆମର ବିନା କମ ଅର୍ଚ୍ଚରେ ଆମ ନିଜ ବୁଦ୍ଧି ସାହାଯ୍ୟରେ ଆମେ କିଛି ଗୋଟେ କରିପାରିବା। ଯୋଉଟା କିି ଆମ ଉ ଶିକ୍ଷା ସମାଜକୁ କିଛି ଗୋଟେ ଭଲ ଶିକ୍ଷା ଦେଇପାରିବା ଭଲ କୌଶଳ ଦେଇ ସେମିତି ଆପଣଙ୍କ ମତେ କିଛି ଗୋଟେ କୁହନ୍ତୁ।
ଉଁ ଭଲ ବିଷୟଟେ କହିଲ ତମେ। ଏ କେମିତି ଆମର ବିଦ୍ୟୁତ ଆମେ ନ ଦେଇକି ବା ବିଦ୍ୟୁତ୍ ଆମେ ଯେଉଁ ଆଣୁଛେ କୋଉଠୁ ସରକାର ଗର୍ମେଣ୍ଟ ଆଣୁଛେ କି ଆମର? ଅ ସବୁ ଇଏ ରୁ ଆଣୁଛେ ସେ ସେଟା ଆମ ଅ କିଛି ପଇସା ଖର୍ଚ୍ଚ ନ କରିକି କିଛି ବିଦ୍ୟୁତକୁ କଣ ଅ ବିଦ୍ୟୁତ କୁ କିଛି ଆଁ ନ ନେଇକି ନ କିଣିକି କି, ନ ନେଇେଇକି, ଆମେ ବ୍ୟବହାର ନ କରିକି ଆଉ ଭଲ ମାନେ ଚୁମ୍ବକ ସାହାଯ୍ୟରେ ବି ପାଣି ବାହାରେ କରିପାରିଲେ ଭଲ। ଭଲ ସବଜେକ୍ଟ ଏ ସବୁ ଭଲ ବିଷୟରେ, କହିଲ। ମୁଁ ମୁଁ କହିବି ଆମର ଗୋଟେ କଲେ ଆମେ ଗୋଟେ ପଢ଼ୁଥିଲୁ ଆମର ସୂର୍ଯ୍ୟଙ୍କ କିରଣରୁ ଗୋଟେ କଣ କରିଲୁ ନା ଆବଜ୍ କରେ ଆମ ସ୍କୁଲ ଜାଣିଚନ୍ତି ସ୍କୁଲରୁ ଆମର ଗୋଟେ ଥାଏ ଏତିକି ସମୟରୁ ଏତିକି ସମୟରୁ ପଢା ଯାଇଥାଏ। ପଇଁଚାଳିଶ ମିନ୍ନାକେ ଲାଖେ ପଢ଼ାଯାଇଥାଏ। ଆମର ସେଇଟା କଣ ଆମେ ବିଦ୍ୟୁତ ଉପକ ମାନେ ଉପଯୋଗ ନ କରିକି ଆମେ ସୋଲାରରୁ ବିଦ୍ୟୁତ କୁ ପ୍ରୟୋଗ ମାନେ ଅ ତିଆରି କରିକି ଆମେ ସେଇଥିରେ ୟୁଜ୍ କରୁ। ଆମ ହେଇଥିଲା କେମିତି କଣ ହେଇଥିଲା ନା ଆମର ଏମତି ସିଷ୍ଟମ ହେଇଥିଲା ଆମର ଗୋଟେ ବିଦ୍ୟୁତୁ ବିଦ୍ୟୁତୁ ଗୋଟେ ପ୍ୟାନେଲ ନାଇ ଏଇଟା ନ କହିକି ଆମେ କହିବା ଆମେ ବିଦ୍ୟୁତ ର ମାନେ ବିଦ ସୂର୍ଯ୍ୟଙ୍କ କିରଣରୁ ଯୁ କିରଣର ଆସୁଛି ସେ ଆମର ଉ ପ୍ଲେଟ ରେ ବିଦ୍ୟୁତ ର ମାନେ ସୋ ସୋଲାର ଯୋଉଟା କହନ୍ତି ଆମେ। କହିପାରିବା ସେଇଥିରେ ଆମେ କଣ କରିବା ବି ସୁ ସୂର୍ଯ୍ୟଙ୍କ କିରଣ ଟାଣୀ କି ଆମେ ଆଁ ମ ଯୋଉ ବଜେଇ ପାରିବା କଣ? ଅ ବି ମାନେ ପଇଁଚାଳିଶ ମିନିଟ୍ ଯୋଉ ପାଠ ପଢୁଛେ ସେଇ ଅନୁସାରେ ଆମେ ମାନେ ପଇଁଚାଳିଶ ମିନିଟ୍, ପଇଁଚାଳିଶ ମିନିଟ୍ ଏଇଭଳିଆ ସେ ବାଜିବ। ବଜର ବାଜିବ। ସେ କଣ ହେଇଚି ନା ଆମେ ସେଟାକୁ କଣ କରୁଚେ ନା ସୋ ସେଥିରେ ଆଣିକି ମାନେ ସୂର୍ଯ୍ୟଙ୍କ କିରଣରୁ ତରଙ୍ଗ ଆଣିକି ବା ସୂର୍ଯ୍ୟଙ୍କ କିରଣ ଆଣିକି ତାକୁ ସେଇଠି ବେଟ୍ରି ଲାଗିଚି। ମେଟ୍ରିଲି ସେଠି କଣ କରିବ ସେ ତାକୁ ଅ ଅ ମାନେ ଆମର ବିଦ୍ୟୁତ ତେ ତିଆରି ହବ୍ ମାନେ ଗୋଟେ ଜାଗାରେ ତାକୁ ଯେମିତି ଆମର ଗୋଟେ ବସ୍ତୁରେ ପାଣିକି ରଖିବା ସିଏ ସେଇଭଳିଆ ବିଦ୍ୟୁତକୁୁ ଆମେ ଗୋଟେ ଜାଗାରେ ରଖିଲେ। ରଖିଲା ପରେ କଣ କରିବ? ସିଏ ଉ ବଜରକୁ ପୁରା ଆମର ଯୋଉଟା କଅନ୍ତି ଅ ଶବ୍ଦ ଶବ ଶବ୍ଦ କରେ। ପଇଁଚାଳିଶ ମିନିଟ୍ ପଇଁଚାଳିଶ ମିନିଟ୍ ସେ ସେଇଥିରେ ହିଁ ବାଜେ। ଆମେ ସେଥିରେ ୟୁଜ୍ କରେ। ଆମେ ମାନେ ହଁ ବିଦ୍ୟୁତ କୁ ବ୍ୟବହାର କରିନେ ଆମେ ଆମେ ସୂର୍ଯ୍ୟଙ୍କ କିରଣରୁ ଆମେ ବିଦ୍ୟୁତ ବ୍ୟବହାର କରିକି ମାନେ ବିଦ୍ୟୁତ କୁ ତିଆରି କରିକି ଆମେ ସେଇଥିରେ ହିଁ। ଏ ବ୍ୟବହାର କରିଥାଉ। କୋଉଥିରେ ଆମେ ଯୋଉ ପଇଁଚାଳିଶ ମିନି ଯୋଉ ବାଜେ। ଆମ ବିଦ୍ୟାଳୟରେ ସେଇଥିରେ ହିଁ କରାଯାଏ ଆମର କଣ ସେଥିରୁ କଣ ସୁବିଧା ହୁଏ ବା କଣ ସୁବିଧା କଣ ଅସୁବିଧା ହୁଏ? ଅସୁବିଧା ତ ଏତେ ନାଇଁ ଆମର ସୁବିଧା ହୁଏ କଣ ଆମର ଯେତେକ ପଇସା ବା ଟଙ୍କା ଯୋଉଁ ଅ ଖର୍ଚ୍ଚ ହେଇଥାଏ ସେଇ ଟଙ୍କା ଟା ସେଭ ହେଇଯାଏ। ଆଉ ସେଇ ଟଙ୍କାଟା ଆମେ ଅଲଗା କାମରେ ବି ବ୍ୟବହାର କରିଥାଉ। ମନେକର ଆମର ଦିନକରେ ସେଇଥିରେ ଖର୍ଚ୍ଚ ହେଲା ଅ ମାନେ ଖର୍ଚ୍ଚ ହୁଏ ପାଞ୍ଚ ଟଙ୍କା ଧରିନିଅ। ତିରିଶ ଦିନରେ ସେ ସେ ଅନୁସାରେ ପନ୍ଦର ଦେଢଶହ ଟଙ୍କା ହେଇଗଲା। ପୁଣି ବର୍ଷକରେ ଆମର ସେଇଭଳିଆ ହୁଏ। ସେ କେତେ ଦି ହଜାର। ମନେକ ମନେ କର ମନେ ଦି ହଜାର ପରେ ଖର୍ଚ୍ଚ ହେଇଯାଇଥାଏ ସେଇ ଖର୍ଚ୍ଚରେ କଣ କରାଯାଏ ଆମେ ଯେଉ ସେଫ ହେଲ ମାନେ ଆମର ଯୋଉଁ ଉଁ ପଇସା ଆମେ ସଞ୍ଚୟ କଲେ ସେଥିରେ କଣ କରିବା ଆମେ ଆମେ ଛୁଆଙ୍କର ଭବିଷ୍ୟତ ବହି ଆମର କିଛି ଅଲଗା। ବିଷୟରେ ଆମେ ଗୋଟେ ଜିନିଷ ତିଆରି କରିବା। ଇ ଅଲଗା ବିଷୟରେ ଆମେ ଛୁଆ ମାନଙ୍କୁ ଅ ହ୍ୟାଲୋ।
ହଉ ଏତିକି ଆଉ ଆଉ ପଛରେ ଯୋଉ ମାନେ ଏତିକି ରହିବା ଆଉ ତ ବର୍ତ୍ତମାନ ଅ ଆଉ ଆଉ ଗୋଟେ କଲରେ ଆମେ ଇଏ କରିପାରିବା।
କଥା ହଵା।